ଥା ଶୁଭୁ ଆଜ୍ଞା ଆଜ୍ଞା ଆଣ୍ଟି ଶୁଭୁଛି।
ଆଉ ଦେହ ଭଲ ଅଛି ମା?
ଆଜ୍ଞା ଆପଣ
ଏଇଠି ଛୁଆ ମାନଙ୍କୁ ହଁ ହଁ ଭଲ ଅଛେ।
ଆଛା ସ୍କୁଲ ଛୁଆ ମାନେ ସ୍କୁଲ ଗଲେଣି ନା ଯାଇନାହାନ୍ତି?
ନାଇଁ ଆଜି ଆଜି ଯାଇ ନହିଁ ଆଉ। ଏ ମୋ ଦେହ ଟା ଟିକେ ଭଲ ନଥିଲା ସକାଳୁ ତ।
ମା ଆଛା ଆଛା କଣ ହେଇଛି ଆଣ୍ଟି?
ଏ ଅଣ୍ଟା ପେନ୍ ହଉଚି ଆଉ।
ହଁ ପ୍ରାୟ ସ୍ତ୍ରୀ ଲୋକଙ୍କର ତ ସେ ତିରିଶ ବର୍ଷ ପରେ ଅଣ୍ଟା ପେନ୍ ଟା ବାହାରୁଛି। ନାଇଁ କି?
ହ୍ୟାଲୋ ହଁ ହଁ।
ହ୍ୟାଲୋ ହଁ। ମୁଁ କହିଲି ଆଣ୍ଟି ଆଜି ଆମେ ଟିକେ ଅ ହଁ। ମୁଁ କହିଲି ଆଜି ଆମେ ଟିକେ ଯୋଉ ଅ ପ୍ରଦୂଷଣ ଉପରେ କଥା ହବା? ପରିବେଶ ପ୍ରଦୂଷଣ ଉପରେ?
ହଁ ହଁ।
ଦେଖନ୍ତୁ ଆମ ଚାରିପାଖରେ ଥିବା ସମସ୍ତ ସଜୀବ ନିର୍ଜୀବ ବସ୍ତୁକୁ ନେଇ ପରିବେଶ ଗଠିତ। ଠିକ ଅଛି ତ ପରିବେଶ କୁ ଯିଏ ଦୂଷିତ କରାଏ। ତାକୁ ଆମେ ପ୍ରଦୂଷକ କହୁ। ଯେ ପ ଯାହା ଦ୍ଵାରା ପ ପରିବେଶ କଣ ଦୂଷିତ ହୁଏ। ସିଏ ହଉଛି ପ୍ରଦୂଷଣ ଠିକ ଅଛି ନା। ତ ଆମର ପ୍ରଦୂଷଣ ହଉଛି ଚାରି ପ୍ରକାରର ଆଣ୍ଟି। ତ ଫାଷ୍ଟ ହଉଛି ବାୟୁ ପ୍ରଦୂଷଣ ହ୍ୟାଲୋ।
ବାୟୁ ପ୍ରଦୂଷଣ ହଁ।
ହଁ ଯ ଆଜ୍ଞା ଶବ୍ଦ ପ୍ରଦୂଷଣ ଆଉ ଗୋଟେ ମୃତ୍ତିକା ମୃତ୍ତିକା ପ୍ରଦୂଷଣ ଠିକ୍ ଅଛି। କିନ୍ତୁ ସବୁଠୁ ଭୟାନକ ବା ସବୁଠୁ କ ଯୋଉ କୁହନ୍ତି ବିପଦ ହଉଛି ବାୟୁ ପ୍ରଦୂଷଣ ଠିକ୍ ଅଛି। ହ୍ୟାଲୋ।
ବାୟୁ ପ୍ରଦୂଷଣ ହେଲେ ତ ମା ସବୁ ପ୍ରକାର ଅସୁବିଧା ହେଇଯିବ ମାନେ
ଆଜ୍ଞା।
ମାନେ ଏମିତି ଅସୁବିଧା ହବ କି ଯାହା ଫଳରେ ଅବିକା ବାୟୁ ପ୍ରଦୂଷଣ ହଉଚି କାହିଁକି ନା ଆମର ଯେତେ ଗାଡି ମଟର ସବୁ ଚାଲୁଚି ନିଶ୍ଚିନ୍ତ ହବ ବାୟୁ ପ୍ରଦୂଷଣ ହବ ନା ଗାଈରୁ ଗାଡି ଦେହରୁ ଯୋଉ ଧୂଆଁ ବାହାରୁଛି।
ଆଜ୍ଞା ଆମ୍ ଆମେ ଯେମିତି କି ଜାଣିଛେ ବାୟୁ ହଉଛି ଗୋଟେ ମି ଶ୍ରଣ ଗ୍ୟାସ ମାନଙ୍କର ଗୋଟେ ଗୋଟେ ଗ୍ୟାସ ମିଶିକି ବାୟୁ ତିଆରି ହେଇଛି ଯେମିତି ବାୟୁରେ ଆମର ଜବ କ୍ଷାରଯାନ ରହୁଛି ଅଠସ୍ତରୀ ପରସେଣ୍ଟ ଅଙ୍ଗାରକାମ୍ଳ ରହୁ ହଉଛି ଜିରୋ ପଏଣ୍ଟ ଜିରୋ ଥ୍ରି ଅନ୍ୟାନ୍ୟ ଗ୍ୟାସ ହଉଛି ଜିରୋ। ଜିରୋ ୱାନ ତାପରେ କଣ ରହୁଛି ନା ଅଙ୍ଗାର ଯୋଉ ଆମର। ଅମ୍ଳଜାନ ରହୁଛି ଏକୋଇଶ ପରସେଣ୍ଟ ତ ମୁଁ। କହିବା କଥା ଆମେ ଯୋଉ ଗଛ ଏରିକା ଏମିତି କାଟୁଛେ ଠିକ୍ ଅଛି କଣ ହଉଛି। ନା ଯାହା ଦ୍ଵାରା ବାୟୁ ପ୍ରଦୂଷଣ ମାତ୍ରା ଏତେ ମାତ୍ରାରେ ଏଠି ବଢି ଯାଉଛି ବେଳେ ବେଳେ ଦେଖିବେ। ଆମକୁ ନିଶ୍ବାସ ପ୍ରଶ୍ଵାସ ନବାରେ କଷ୍ଟ ହଉଛି। ତାପରେ କଣ ନା ଗାଡି ଯୋଉ ଆମେ ଗାଡି ପ୍ରତ୍ୟେକ ଘରେ ଦେଖନ୍ତୁ ଆଣ୍ଟି ଗୋ। ଟେ ଲୋକ ଥିବେ କିନ୍ତୁ ଦିଟା ତିନି ଟା ଗାଡି଼। କ୍ଷୀନରେ ରଖୁଛନ୍ତି ହଁ ନା ନାଇଁ ଯାହା ଦ୍ୱରା କଣ ହଉଛି। ହଁ ଯାହାଦ୍ୱାରା କଣ ହଉଛି ଗାଡି ତ ଆଣ୍ଟି ଆଉ ପାଣିରେ ଚାଲିବନି। ତା ପାଇଁ ପେଟ୍ରୋଲ ଦରକାର ହଉଛି ଠିକ୍ ଅଛି। ତ ଯେତେବେଳେ ଆମେ ଗାଡିର ଇଞ୍ଜିନ୍ କାମ ନ କରୁଛେ ପେଟ୍ରୋଲ ପ। କହୁଛେ ତା ଦେହରୁ ଧୂଆଁ ବାହାରୁଛି କଳା ଧୂଆଁ ବାହାରୁଛି। ଯୋଉଟା କି କାର୍ବନ ଡାଇଅକ୍ସାଇଡ କାର୍ବନ ମନୋକ୍ସାଇଡ ଭଳି ବିଷାକ୍ତ ଗ୍ୟାସ। ସେ କଣ କରୁଛି ନା ବାୟୁମଣ୍ଡଳ କୁ ଛାଡୁଛି ଯାହା ଦ୍ଵାରା ସେଟା ବାୟୁ ରେ ମିଶୁଛି ଠିକ ଅଛି।
ବାୟୁରେ ମିଶେଇବା ଫଳରେ ଆମର ଦେହ ଖରାପ ହଉଛି ଅକ୍ସିଜେନ୍ ନବା ପାଇଁ କେ ନିଶ୍ବାସ। ପ୍ରଶ୍ୱାସ ନବା ପାଇଁକା ଆମ ମାନଙ୍କୁ କଷ୍ଟ ହଉଛି ମାନେ ବିଭିନ୍ନ ପ୍ରକାର। ଚର୍ମ ରୋଗ ମାନେ ବାୟୁ ନେଇକିନାହିଁ। ସବୁ ରୋଗ ବାହାରେ ନାରେ ଲୋକମାନଙ୍କର ଶ୍ଵାସ ରୋଗ ବାହାରୁଛି। କାହା ଯୋଗୁ ସେଇ ଯୋଗୁ ବାହାରୁଛି ଆଉ। ତା ଧୂଆଁ ଦ୍ଵାରା ବି ଆମର ଶରୀର ଟା ମାନେ ଏତେ ପରିମାଣର କ୍ଷତିକାର ହଉଛି କି। ମାନେ କିଛି ନା କିଛି ଥିବ କିଛି ନା କିଛି ନଥିବ ସାଙ୍ଗେ ସାଙ୍ଗେ କିଛି ନା କିଛି। ହେଇଯାଉଛି।
ଆଜ୍ଞା।
ତ ଦେଖନ୍ତୁ ମୁଁ କହିବା କଥା ଆଉ ଗୋଟେ ଜିନିଷ ନାହିଁ ବାୟୁ ପ୍ରଦୂଷଣ ଦ୍ଵାରା। ଆମର ସବୁଠାରୁ ଗୋଟେ ବଡ କ୍ଷତି ହଉଛି। ଯେ ସୂର୍ଯ୍ୟଙ୍କ ଠାରୁ ଯୋଉ ଅତି ବାଇଗଣୀ ରଶ୍ମିଟା ଆସେ ତାକୁ ରଖିବା ପାଇଁ ଆମର ଗୋଟେ ଓଜନ ସ୍ତର ଥାଏ। ଏତେ ବାୟୁ ପ୍ରଦୂଷଣର ମାତ୍ରା ଆଣ୍ଟି ବଢିଇଗଲାଣି। ଯାହା ଦ୍ଵାରା ସେ ତା ଦେହରେ କଣା ହବାକୁ ଲାଗିଲାଣି କଣା ଯୋଉ ହଉଛି ତା ଦ୍ଵାରା କଣ ହଉଛି ନା। ଲିକେଜ୍ ହଉଛି ଯଉଛି ଆମର। ଅଲଟ୍ରାଭାଓଲେଟ୍ ରଶ୍ମି ବା ଅତି ବାଇଗଣୀ ରଶ୍ମି ଯାହା ଦ୍ଵାରା ସେ କଣ କରୁଛି। ନା ମଣିଷ ଦେହରେ କିମ୍ବା ପଶୁ ପକ୍ଷୀ ଦେଖିବେ କ୍ୟାନସର ଟା ଏବେ ଗୋଟେ ନ। ନର୍ମାଲ ରୋଗ ହେଇଗଲାଣି। ମୁଁ ଦି ହଜାର ମସିହା କଥା କହୁଛି କ୍ୟାନ୍ସର ୱାଡ ଟା ଲୋକ। ବୋଧେ ଜାଣିିନଥିଲେ କ୍ୟାନସର କଣ କିନ୍ତୁ ଏବେ ଦେଖନ୍ତୁ ପ୍ରତ୍ୟେକ ଗାଁରେ। ଦୁଇରୁୁ ତିନି ଜଣ ଲୋକ କ୍ୟାନସରରେ ପ୍ରତି ବର୍ଷ ମରୁଛନ୍ତି।
ମା ପ୍ରତ୍ୟେକ ଗାଁ ରେ କଣ କହୁଛ। ଶୁଣ ପ୍ରତ୍ୟେକ ଗାଁ ରେ ନୁହଁ ମୁଁ ଦେଖିଛି। ଏଇଠି ଆମର ଏଇଠି ଗୋଟେ ଜଣଙ୍କ ଘରେ। ମାନେ ତା ମା କୁ ହେଲା ତା ଭାଇ କିି ହେଲା। ତା ବାପାଙ୍କୁ ବି ଏବେ ହେଇଗଲାଣି ମାନେ ଗୋଟେ ଘରେ ଚିନ୍ତା କଲ। ମାନେ ତିନି ଜଣଙ୍କୁ ହେଲା ବେଳକୁ ସେ ଯୋଉ ପୁଅଟି ଅଛି କେତେ କଷ୍ଟ ସେ ପାଉଛି। ଏତେ ମନ ତାର କଷ୍ଟ। କୁହ ନଯାଏ ଶୁଣିକିନା ମତେ। ଏତେ କଷ୍ଟ ଲାଗିଲା ମାନେ ମୁଁ ଆଉ କିଛି ବି ତାଙ୍କୁ ବି କହି ହିଁ ପାଇଲିନି।
ଆଜ୍ଞା ସେଇ କଥା ହିଁ ଆଣ୍ଟି କହୁଛି ଦେଖନ୍ତୁ। ତ ସେ କଣ ହଉଛି ନା ଆଜି ତ ସରକାର କଣ। କରିଛନ୍ତି ନା ଯେହେତୁ ଖରା ଦିନେ ଦେଖିବେ। ସରକାର ଆମକୁ ଏ ଦିନ ବାରଟା ରୁ ଦିନ ତିନିଟା ପର୍ଯ୍ୟନ୍ତ। କଣ କରନ୍ତି ବାହାରକୁ ଯିବାକୁ ମନା କରନ୍ତି। କାହିଁକି ନା ସେଇ ଟାଇମ୍ ରେ ସୂର୍ଯ୍ୟଙ୍କର ଶକ୍ତି ଟା ବହୁତ ପ୍ରଖର ଥାଏ। ତାଙ୍କ କିରଣ ଟା। ଯାହା ଦ୍ଵାରା କଣ ଯଦି ଆମେ ଯିବା ଆମକୁ ସ୍କିନ୍ କ୍ୟାନ୍ସର ଭଳିଆ ବଡ ବଡ ମାରାତ୍ମକ ରୋଗ ହୁଏ।
କଣ କରିବା ଆଉ ମା? କଣ କରିବା ପରି କରିପାରିବା କିଛି ବି ମାନେ ଉପାୟ ନାହିଁ। ମେନ୍ ହେଲା ଆମେ ଯଦି ଏସବୁ କାରଣରୁ ବଞ୍ଚିବାକୁ ହେଲେ ଗଛ ହିଁ ଲଗେଇବାକୁ ପଡିବ। ଗଛ ହିଁ ଆମ ମାନଙ୍କୁ ଏଇଥିରୁ ସ ମାନେ ମୁକ୍ତି ଦେଇପାରିବ। ହାଲୋ।
ସାର୍ ଦେଖନ୍ତୁ ହାଲୋ। ହଁ ଆଜ୍ଞା ଆଜ୍ଞା। ଶୁଣନ୍ତୁ ମୁଁ କହିବା କଥା ଆରୁ ଉପାୟ କାହିଁକି ନାହିଁ, ଉପାୟ ଅଛି। ଯଦି ଆମେ କଣ କରିବା ନା ଯୋଉ ବ୍ୟାଟେରୀ ଚାଳିତ ଗାଡିର ବ୍ୟବହାର କରିବା ଗଛ ଲଗେଇବା। କଣ କରିବା ନା ନିଜର ଓ ଗାଡି ପରିବର୍ତ ତେ ଯେମିତି ଆମର ସରକାର ମୋ ବସ୍ କରିଚନ୍ତି। ମାନେ ଯୋଉ ପବ୍ଲିକ୍ ଟ୍ରାନ୍ସ ପୋର୍ଟ ର ବ୍ୟବହାର କରିବା। ତ ଏଇଠୁ ଏତିକି ବାଟ ଯିବାର ଯୋଉ କମ୍ ବାଟ ଯିବାର ଅଛି ଆମେ ଚାଲିକରି ଯିବା। ତ ତା ଦ୍ଵାରା ଆମେ କଣ କରିବା ନା ପ୍ରଦୂଷଣର ମାତ୍ରାକୁ କମେଇ ପାରିବା। ଆଉ ଗୋଟେ କଥା ଦେଖନ୍ତୁ, ଦିଲ୍ଲୀ ଭଳି ବଡ ବଡ ଦିଲ୍ଲୀ, ଭୁବନେଶ୍ୱର ଭଳି ବଡ ବଡ ସହରରେ ବାୟୁ ପ୍ରଦୂଷଣର ଏତେ ମାତ୍ରା ବଢି ଯାଇଚି ଶୀତ ଦିନ ଦେଖିବେ କୁହୁଡି ଆ କାରଣ ରୁ ପୁରା ବେଳେ ବେଳେ ଧୂଆଁମୟ ହେଇଯାଉଚି। ଠିକ୍ ଅଛି। ତ ମ୍ୟାମ୍
ତା ମାନେ ସେମାନେ ଏଇଭଳିଆ ହଉଚି ବୋଲି ତାଙ୍କର ଦିଲ୍ଲୀରେ ମାନେ ଏଇ ଶୀତ ଦିନେ ତାଙ୍କର ସେମାନେ ଅକ୍ସିଜେନ୍ ନେଇ ପାରୁନାହାନ୍ତି। ମାସ୍କ ପିନ୍ଧିକିନା ଯିବା ଆସିବା କରୁ ଚନ୍ତି। ମାନେ ଏତେ ଧୂଆଁ ପରିମାଣ ର ବଢି ଯାଉଚି କି ଚାଲିବା ତ ମାନେ ଉଁ ଜନସମାଜ ଚାଲିବା ତାଙ୍କ ପାଇଁ ବି ଅସମ୍ଭବ ହୋଇପଡୁଚି।
ସେଥିପାଇଁ ସେଠିକାର ସରକାର କଣ କରୁଛନ୍ତି ନା ଦିନେ ଯୁଗ୍ମ ଗାଡି ଗଲେ ଦିନେ ଅଯୁଗ୍ମ ଗାଡି ଯୋଉ ଅଡ୍ ଇଭିନ୍ ଗାଡ଼ି କ୍ୟା ସେଥିପାଇଁ ଲାଗୁ କରୁଚନ୍ତି। ଆଉ ସେଥିପାଇଁ ଆମ ସରକାର କଣ କରୁଚନ୍ତି ବ୍ୟାଟେରୀ ଚାଳିତ ଗାଡି ଚଲେଇବା ପାଇଁ ହିଁ ବେଶୀ ପ୍ରୋତ୍ସାହନ କରୁଚନ୍ତି। ବୁଝିପାରୁଛନ୍ତି ନା। ଏବେ ଦେଖିବେ ପେଟ୍ରୋଲ୍ ସ ସଙ୍କଟ ଦେଖା ହେଇଥିଲା। ଯୋଉଥି ପାଇଁ ଲୋକମାନେ ଦିନ ତମାମ୍ କଣ ରାତି ତମାମ୍ ପେଟ୍ରୋଲ ଟାଙ୍କି ଆଗରେ ଲମ୍ବା ଲାଇନ୍ କରି ଠିଆ ହେଇଥିଲେ। ବୁଝିପାରୁୁଛନ୍ତି ନା?
ହଁ।
କଣ ହୁଏ ନା ଦେଖନ୍ତୁ ଆଣ୍ଟି ଆମେ ଏ ଯୋଉ ଦୀପାବଳିରେ ବାଣ ଫୁଟଉ ଠିକ୍ ଅଛି। ତ ଠିକ୍ ଅଛି ଦୀପାବଳି ହଉଚି ଆଲୋକର ପର୍ବ। ଆମେ ପ୍ରାକୃତିକ ଭାବରେ ତାକୁ ପାଳି ପାରିବା। କିନ୍ତୁ ଆମେ କଣ କରୁଚେ ନା ଦି ଦୀପାବଳି ତ ଆତସ୍ ବାଜି, ବାଣ, ଫୋଟକା ଏତେ ମାତ୍ରାରେ ଇଏ କରୁଚେ ଯାହା ଦ୍ଵାରା କଣ ହଉଚି ନା ବାୟୁମଣ୍ଡଳ ପୁରା ଧୂଆଁମୟ ହେଇଯାଉଚି। ସେତେବେଳେ କଣ ହଉଚି ନା ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢି ଯାଉଚି ଆଣ୍ଟି ଆପଣ ଙ୍କ ଟାଇମ୍ ରେ ମତେ କୁହନ୍ତୁ ଦୀପାବଳି ଦିନ ଆପଣ କେବେ ଭଲରେ ନିଶ୍ଵାସ ପ୍ରଶ୍ଵାସ ନେଇ ପାରନ୍ତି? ଆପଣଙ୍କୁ କେବେ ମାନେ ଅସ୍ତବ୍ୟସ୍ତ ଲାଗିନି?
ବହୁତ ଅସ୍ତବ୍ୟସ୍ତ ଲାଗିଚି ଲାଗିବନି କାହିଁକି ମା। ସେ ଯୋଉ ଧୂଆଁ ଟା ହିଁ ଆମ ମାନଙ୍କୁ ମାନେ ଏମିତି କରିଦିଏ କି, ତାପରେ ମୋ ମୁଁ ମୁଁ ମୋ ପିଲା ମାନଙ୍କୁ ହିଁ କହେ ସବୁବେଳେ ଛୁଆ ତୁମେ ଦୀପ ଜାଳ। କିନ୍ତୁ ବାଣ ଫୁଟାଓନି। ଯୋଉ ବାଣରୁ ଏତେ ପରିମାଣର ଧୂଆଁ ବାହାରୁଚି ତାକୁ ଟୋଟାଲି ଧୂଆଁ ସେ ଧୂଆଁ ଟା ହିଁ ଆମ ପାଇଁ ଖରାପ। ଆଉ ବାଣ ଫୁଟେଇବା ମାନେ ଏତେ ଖ ମାନେ ଇଏ ହେଇଯାଉଚି ଲୋକମାନେ ମାନୁ ହିଁ ନାହାନ୍ତି କାରଣ ଏଇ ବାଣ ଫୁଟିବା ଯାଗେ ଏଇ ଆମର ମାନେ ଗୋଟେ ଲୋକଟା ସାଙ୍ଗେ ସାଙ୍ଗେ ଚୋ କରିଗଲା ଏତେ ଜୋର ତାର ମାନେ ଆବାଜ ଟା ବି ଏତେ ଜୋର ହଉଛି ଯାହା ଫରେ ଲୋକ ସାଙ୍ଗେ ସାଙ୍ଗେ ଚୋକ୍ କରି ଗଲା ମାନେ ତାକୁ ଆ କିଛି କହିବାକୁ ହିଁ ମାନେ ଜଣା ହିଁ ପଇଲାନି ସେ କଣ କହିବୁ କି କଣ କରିବା ପାଇଁ ବି ମାନେ ଆଉ ସମୟ ହିଁ ମିଳିଲାନି।
ଆଜ୍ଞା ତ ଦେଖନ୍ତୁ ମୁଁ କହି
କଉଛି କି ବାଣ ଫୁଟେଇବାକୁ ନିଜେ ସଚେତନ ହୁଅ ପରିବେଶକୁ ମାନେ ସୁସ୍ଥ ରଖିବା ପାଇଁ ସବୁବେଳେ କୁହାଯାଉଛି।
ଆଜ୍ଞା।
ଲେ କଣ ହବ?
ଆଜ୍ଞା ତାପରେ ଦେଖନ୍ତୁ ଆ ମଣିଷ ଗୋଟେ ମଣିଷର ହିଁ ପରମ ଶତ୍ରୁ। ଯଦି ଗୋଟେ ଲୋକଟା ହଇରାଣ ହଉଛି କେହି ଆଗେଇ ଆସୁନାହାନ୍ତି ତାକୁ ସାହାଯ୍ୟ କରିବା ପାଇଁ। ଯଦି ସେ ହଇରାଣ ହଉଛି ତାକୁ ଆହୁରି ହଇରାଣରେ ପକେଇ ଦଉଛନ୍ତି। ବୁଝୁଛନ୍ତି ନା ଯ
କଥା ଏମିତି
ଆ ଆମେ ଜାଣିଛେ ସମସ୍ତେ ଛୋଟ ଛୁଆଟା ଇଏ କରିକି ଆମର ବୁଢା ବାପା ପର୍ଯ୍ୟନ୍ତ ଜାଣିଛନ୍ତି ଯେ ବାୟୁ ପ୍ରଦୂଷଣକୁ କେମିତି କମେଇ ହବ ନା ଗଛ ଲଗେଇକି କାହିଁକି ନା ଆମେ ଯୋଉ ଜିନିଷ ଟାକୁ ଛାଡୁଛେ ସେ ସେ
ଅଙ୍ଗ ଆଉ ସିଏ ଯୋଉଟାକୁ ଛାଡୁଛି ଆମେ ସେ ଟାକୁ ଗ୍ରହଣ କରୁଛେ କିନ୍ତୁ ଆମେ ଆମ ସ୍ଵାର୍ଥ ପାଇଁ ପ୍ରତିଦିନ ଦଶ ହଜାର ରୁ ଅଧିକ ଗଛକୁ କାଟି ଦଉଛେ କିନ୍ତୁ ତା ପରିବର୍ତ୍ତେ ଗୋଟେ ଗଛ ବି ଲଗଉନେ। ଯାହାଦ୍ୱାରା ଆମେ ଆମ ବିପଦ କୁ ଟାଣି ଆଣୁଛେ। ମଣିଷ ସ୍ଵାର୍ଥପର ହେଇଯାଇଛି ଏଣ୍ତି ଦିନକୁ ଦିନ। ଯୋଉଠି କେବଳ ସେ ନିଜ ସ୍ଵାର୍ଥକୁ ହିଁ ଦେଖୁଛି। ଆଉ ସିଏ ଭୋଗିବନି ଆଉ କିଏ ଭୋଗିବ?
ହଁ ମା ଏଇଟା ତ ସତ ତ ଆମେ ହିଁ ନିଜ ନିଜ ହାତରେ ହିଁ ନିଜ ଗ ମାନେ ନିଜ ହାତରେ ହିଁ ନିଜେ କୁଡାରି ମାରୁଛେ। କଣ କରିପାରିବା ଆଉ ମାନେ ହେଲା ମଣିଷକୁ ଏତେ ବୁଝା ହଉଚି ଯ ଅ ମାନେ ସରକାର ଏତେ ନ୍ୟୁଜ ବି ଦଉଛି ଟିଭିରେ ରେଡିଓ ରେ ୟୁଟ୍ୟୁବ ରେ ସେଟା ଦଉଛି ହେଲେ ଲୋକମାନେ ଖାଲି ଦେଖୁଛନ୍ତି କିନ୍ତୁ ତାକୁ କେହି କୌଣସି ପ୍ରକାର ହିଁ କାର୍ଯ୍ୟରେ ଲଗଉନାହାନ୍ତି ସେ କାର୍ଯ୍ୟରେ ଲଗେଇଲେ ସିନା କିଛିଟା ପରିବର୍ତ୍ତନ ହବ। କିନ୍ତୁ କାର୍ଯ୍ୟରେ କେହି ହିଁ ଲଗଉନାହାନ୍ତି। ଆଉ ଯିଏ ବି ଲଗଉଛି ତାକୁ ଯିଏ ଲଗଉଛି ତାକୁ ଲୋକମାନେ ଆହୁରି ଥଟା କରୁଛନ୍ତି।
ଆଜ୍ଞା ଯଦି
ପାଗଳ ହେଇଗଲାଣି ବୋଧେ ଏମିତି କାମ କରୁଛି।
ଆଜ୍ଞା।
ହଁ କୁହ।
ତ ଦେଖନ୍ତୁ ସେଥିପାଇଁ ଆମ ସରକାର କଣ କରୁଛନ୍ତି ନା ରୋଡ ସାଇଡ୍ ମାନଙ୍କର ଗଛ ଲଗଉଛି। ବୁଝୁଛନ୍ତି ନା କିନ୍ତୁ ଲୋକମାନେ କଣ କହୁଛନ୍ତି ନା ଟିକେ ଝଡି ବର୍ଷା ହେଲା ବେଳକୁ ଯାଇ ଗଛଟାକୁ ହାଣି ଦେଉଛନ୍ତି ନା ବର୍ଷ ପବନରେ ଭାଙ୍ଗିଗଲା ମୁଁ ଏମିତି ବି ଦେଖି ବୁଝିପାରୁଚ ନା ଲୋକଙ୍କର ସ୍ଵାର୍ଥ ଅ
ଲୋକ କରୁନାହାନ୍ତି ଲୋ ଲୋକମାନେ ଅନେଇକି ବସିଛନ୍ତି ଗଛ କାଟିବା ପାଇଁ କିନ୍ତୁ ଲଗେଇବା ପାଇଁ ଗୋଟେ ବି କେହି ବସିନାହାନ୍ତି।
ଆଜ୍ଞା। ତ ଏଇଆ ହିଁ ହଉଚି ଯେ ଲୋକମାନେ ନିଜ ସ୍ଵାର୍ଥ କୁ ସବୁବେଳେ ଦେଖୁଛନ୍ତି। ଯଦି ନିଜ ସ୍ଵାର୍ଥ ଘଳିଅ ଛାଡିକି ସମୂହ ସ୍ଵାର୍ଥକୁ ଦେଖିବେ ତାହେଲେ ନିଶ୍ଚୟ ସେ ଗୋଟେ ଗୋଟେ ଗଛ ଲଗାଇବେ। ଯାହା ଦ୍ଵାରା ଆମ ପରିବେଶ କଣ ହବ ନା ସୁରକ୍ଷିତ ଈବା ସହିତ ଆମେ ଭବି ଖିତରେ ବଞ୍ଚି ପାରିବା ବୁଝିପାରୁଚନ୍ତି ନାହାଡି?
ଗଛ ଲଗେଇବା ଦ୍ଵାରେ ଆମ ପରିବେଶ ସୁସ୍